ହାଲୋ।
ହଁ ମ୍ୟାଡ଼ମ୍।
ହଁ ମ୍ୟାଡ଼ାମ। କିଛି ନାହିଁ ଏମିତି ବସିଥିଲି ଆଉ। ଆପଣ କଣ କରୁଛନ୍ତି?
ମୁଁ ଟିକେ ଚାହା ପିଉଚି।
ହଁ ସନ୍ଧ୍ୟା ବେଳେ ତ ହେଇଗଲେ ଚାହା ପିଇବା ସେମିତି ଏମତି ଦରକାର ଆଉ ନାଇଁ।
ହଁ।
କଣ ଆପଣ ନାଲି ଚାହା ପିଅନ୍ତି ନା କ୍ଷୀର ଚାହା ପିଅନ୍ତି?
ମତେ କହିବାକୁ ଗଲେ କ୍ଷୀର ଚାହା ପସନ୍ଦ। ମୁଁ କେବେ ନାଲି ଚା ପିଇ
ହୁଁ ହୁଁ। କିନ୍ତୁ ନାଲି ଚାହା ଟା ଗ୍ୟାସଟ୍ରିକ୍ ଏତେ ହୁଏନି ନା। କ୍ଷୀର ଚାହା ଟା ଟିିକେ ଗ୍ୟାସଟ୍ରିକ କରାଏ ଗ୍ୟାସ୍ କରାଏ।
ଯୋଉ ଅମୁଲ ଚାହା ଟା। ମତେ ପିଓର୍ କ୍ଷୀର ଚାହା ଭଲ ଲାଗେନି।
ହୁଁ। ନା ମତେ କିନ୍ତୁ କ୍ଷୀର ଚାହା ଟି ଭଲ ଲାଗେ ଗାଈ କ୍ଷୀର ର। ଅମୁଲୁ କୁ ମାନେ ପସନ୍ଦ କରେନି ମୁଁ ଯଉ କ୍ଷୀର ପାଉଡର ଚାହା ଟା।
ମତେ ଅମୁଲୁ ସ୍ପେରୁଲ୍ ମାନେ ପତଳା ଚାହା ଯେମତି ବେଶୀ ଗାଢ଼ ହେଲେ ଚାହା ଟା ମତେ ଭଲ ଲାଗେନି। ଚାହା ଟା ଟିକେ ହାଲ୍ ହାଲକା ହେଲେ ମତେ ଭଲ ଲାଗେ।
ହ ମୁଁ ତ ଆପଣଙ୍କ । ତେ ମିଶି ନଥିଲି, ଜାଣିବାକୁ ଚାହୁଁଛି ଆପଣଙ୍କ ପରିବାରେ
ମୋର ତ ବାହାଘର ହେଇଯାଇଚି ମ୍ୟାଡାମ୍। ତ ମୋ ବା ବାପ ଘରେ ଅଛନ୍ତି ମୋ ମା ଅଛନ୍ତି। ମୋର ଦିଟା ଭାଇ ଅଛନ୍ତି। ବାପା ପାଞ୍ଚ ବର୍ଷ ହେଲା ଚାଲି ଯାଇଛନ୍ତି ହୃଦଘାତରେ। ଆଉ ମୋ ଶାଶୁ ଘରେ ମୋ ଶାଶୁ ଅଛନ୍ତି ଶ୍ୱଶୁର ଅଛନ୍ତି। ମୋ ନଣନ୍ଦ ଅଛନ୍ତି, ନଣଦେଇ ଅଛନ୍ତି, ମୋ ଭଣଜା ଭାଣିଜି ଆଉ ମୋ ସ୍ଵାମୀ, ଆଉ ମୁଁ, ଏବେ ତ ମୋ ଝିଅ ହେଇ ଚି, ଆମେ ଏତିକି ଜଣ ଅଛୁ।
ଆପଣଙ୍କ ବାବା କଣ କରୁଥିଲେ, ନିଜର?
ମୋ ବାପା ଶିକ୍ଷକ ଥିଲେ।
ଓ, ଆଉ ଏବେ ବାପାଙ୍କ ପରେ ଘର କେମତି ଚଳୁଚି?
ମାମା ଶିକ୍ଷକ ଅଛନ୍ତି।
ଓହୋ, ବହୁତ ବଲ ପିକସର।
ମାମା ସେଇ ସ ସରକାରୀ ଶିକ୍ଷକ ଅଛନ୍ତି, ଗ୍ରାମରେ।
ନା ସେ ଜିନିଷଟି ଭଲ ହେଲା, ଯେହେତୁ ଦୁଇ ଜଣ ଉଭୟ ମାନେ ଚାକିରି କରି ଥିଲେ, ଜଣକ ଗଲା ପରେ, ଆଉ ଜଣଙ୍କ ଧର ଏବେ ପରିବାରଟା ପରିଚାଳିତ ହେଲେ ଅସୁବିଧା ହେଲାନି।
ସେଇଆ, ଦି ଜଣ ଶିକ୍ଷକତା କରୁଥିଲେ, ସେଇଥିପାଇଁ ଆମ ମାନେ ପରିବାର ଉପରେ କିଛି ପ୍ରଭାବ ପଡିଚି କିନ୍ତୁ ଯେତେ ଅଧିକା ପ୍ରଭାବ ପଡିବା କଥା ସେତେ ଅଧିକା କଥା ପଡ଼ିଲାନି, ଯେହେତୁ ଜଣେ ସରକାରୀ ଶିକ୍ଷକ ଥିଲେ, ଆମେ ତିନି ଜଣ ମାମା ମାଙ୍କର ଛୁଆ କେହି ବି ଆମେ ମାନେ ବାହାଘର ହେଇନି କାହାର, ଆମେ କୌଣସି ଚାକିରି ବି କରିନଥିଲୁ, ଯୋଗ୍ୟ କିଛି କିଛି ହେଇନଥିଲୁ ଇନକମ କରିବା ପାଇଁ, ତ ସେଇ ସମୟରେ, କୋରୋନା ବି ସେଇ ସମୟରେ ହେଇଯାଇ ଥିଲା, ଆପଣ ଜାଣିଥିବେ କରୋନା କୋଉ ଭଳିଆ ଆସି ସିଚୁଏସନ୍ ହେଇଥିଲା, ତ କରୋନା ରେ ମାମାଙ୍କର ଦରମା ଠିକ ଠାକ ରେ ମିଲିଲା। ତ ଆମକୁ ଅସୁବିଧା ହେଲାନି, ଅସୁବିଧା ତ ହବ, ଆପଣ ଜାଣି ସେଥି ପାଇଁ ଗୋଟେ ବାପା ଯଦି ଘରେ ରହିବେନି ତ, ଘରର କୋଉ ଭଳିଆ ପରିସ୍ଥିତି ହବ। କିନ୍ତୁ ମୋ ମା ନିଜେ ମ୍ୟାନେଜ କଲେ, ସେ ଯେହେତୁ ଜଣେ ଶିକ୍ଷକ। ସବୁ କିଛି ମ୍ୟାନେଜ କଲେ ମୋର ବାହାଘର କଲେ, ଭାଇଭଉଣୀଙ୍କର ବି, ସାନ ଭାଇର ବି, ତାର ପାଠ ପଢା ବି ସମାପ୍ତ ହେଇନି, ସେ ନର୍ସିଂ ପାଠ ପଢୁଚି, ତ ତାର ବିଏ ଏବେ ସରିବ, ସବୁ ଜିନିଷ କରିବାକୁ ପଡୁଚି। ମୋ ଶାଶୁ ଘରେ ବି, ଶଶୁର ରିଟାୟର୍ଡ। ଶାଶୁ ଘରେ ଅଛନ୍ତି, ଆଉ ଅଛନ୍ତି ସମସ୍ତେ, ମଧ୍ୟବିତ୍ତ ପରିବାର ଲୋକ। ଆମେ, ଏତେ ବି ହାଇ ଫାଇ ନୁହଁ କି ଅଧିକ ନୁହଁ କି? କମ୍ ନୁହଁ, ଯାହା ଯେମିତି ଅଛି ଭଲରେ ଚାଲିଚି। ଆପଣଙ୍କ ପରିବାରରେ କିଏ କିଏ ଅଛନ୍ତି ମ୍ୟାଡାମ।
ତ ବା ବାହାଘର ହେଇଯାଇଚି, ଏବେ ଏବେ ତିନି ବର୍ଷ ପୁରିଲା। ବାହାଘର, ନିଜ ବାପା ମାଙ୍କ ଘରେ ବାପା ମା ଜେଜେବାବା, ଜେଜେମା ଥିଲେ ଆଉ ଆମେ ଚାରି ଭଉଣୀ ଥିଲୁ, ଆମର ଭାଇ ନାହିଁ।
ଆଜ୍ଞା।
ସେ ଚାରିଜଣ ଥିଲେ, ତାପରେ ଏବେ ବିବାହ ପରେ ମୋ ପରିବାରରେ ଅଛନ୍ତି, ମୋ ଶ୍ୱଶୁର, ଶାଶୁ, ମୋ ସ୍ୱାମୀ, ଚାରି ଜଣ ଅଛୁ ଆଉ।
ଛୋଟ ପରିବାର ଆପଣଙ୍କର? ଶାଶୁ ଶଶୁର, ସ୍ଵାମୀ, ଆପଣ, ହଁ କୁହନ୍ତି ଛୋଟ ପରିବାର ସୁଖୀ ପରିବାର। କିନ୍ତୁ ବଡ ପରିବାର ହେଲେ ବି କିନ୍ତୁ ସବୁ ପରିବାରରେ କଣ କି ନିର୍ଭର କରେ ସମସ୍ତଙ୍କ ଉପରେ ନିର୍ଭର କରେ ସଦସ୍ୟ କେମିତି ହେବେ
କରେ ପରିବାର ପରିବାର ସଦସ୍ୟ କେମିତି ଅଛ
ସେ ପାଞ୍ଚ ଜଣ ଥିବେ ଉଁ ପରିବାରରେ ଦେଖନ୍ତୁ ପାଞ୍ଚ ଜଣ ବି ଥିବେ ଯଦି ପାଞ୍ଚ ଜଣ ଠିକ୍ ନଥିବେ ତାହେଲେ ପରିବାରରେ ଶାନ୍ତି ରହିବନି କିନ୍ତୁ ପରିବାର ଦି ଜଣ ବି ଥାଆନ୍ତୁ ପରିବାର ଠିକ ଥିବ ତ ସେମାନେ ବହୁତ ଶାନ୍ତିରେ ରହିବେ କେତେ ଜଣ ସେଇସବୁ କିଛି ସମସ୍ୟା ନାହିଁ କିନ୍ତୁ ଆମେ କେମିତି ରହୁଛେ କେମିତି ଚଳୁଛି କେତେ ଆମେ ପରସ୍ପରକୁ ସାହାଯ୍ୟ କରୁଛେ ପରସ୍ପରର କାମରେ ଆସୁଛି ସେଇଟା ହଉଛି ମୁଖ୍ୟ ଜିନିଷ
ହଁ ମୁଁ ତ ଦେଖିଛି ଯେ ଯୌଥ ପରିବାରରେ ବି ଲୋକମାନେ ଥାଇକି ବି ବହୁତ ଖୁସିରେ ରୁହନ୍ତି ପରସ୍ପର ସହିତ ସାହାଯ୍ୟ କରିକି ଆଉ ଛୋଟ ସ୍ତ୍ରୀ ଏଇ ଯୋଉ ସବୁ ମାନେ ନିର୍ଭର କରୁଛି ପରିବାର ସଦସ୍ୟର ମାନସିକତା କେମିତି ଅଛି ବୁଝିଲେ କି ନାଇଁ କାହିଁକି ଯେତେବେଳେ ମୁଁ ବାହାଘର ଗରୁ ମୋ ବାପା ମା ନା ଆମେ ସବୁ ବି ଗୋଟେ ଯୌଥ ପରିବାର ପୁରା ସବୁ ମିଶିକି ରହୁଥିଲେ ଆମେ ହେଲୁଣି ଆଠ ଜଣ ଲୋକ ହେଲେ ବି ଆମ ପରିବାର ଭିତରେ କଣ ସୁଖ ଥିଲା ଖୁସି ଥିଲା ତ ଆମେ କହିପାରିବାନି ଯେ ଛୋଟ ପରିବାରରେ ଖୁସି ବଡ ପରିବାରରେ ଦୁଃଖୀ ନା
ସେମିତି ନୁହଁ ଆମ ଉପରେ ନିର୍ଭର କରୁଛି ଘରର ଉଁ ପ୍ରଥମତଃ ଘରର ମୁଖ୍ୟ ଲୋକଙ୍କ ଉପରେ ନିର୍ଭର କରୁଛି ଆମ ଘରଟା କେମିତି ଚାଲିବ ଘରର ମୁଖ୍ୟ ଲୋକ ଯଦି ଠିକ୍ ଅଛନ୍ତି ଘରର ମୁଖ୍ୟ ଲକ୍ଷ୍ୟ ଯଦି ସବୁ କାମ ସୁଚାର ରୂପେ ଚଳଉଛନ୍ତି ତାହେଲେ ସେ ଘର ଠିକ ରହିବ ସାନ ମାନେ କୋଉଠି କିଛି କରିପାରିବେନି ଦେଖନ୍ତୁ ମୋର ବି ବାହାଘରକୁ ତିନି ବର୍ଷ ହେଇଗଲାଣି ତ ମୁଁ ଗୋ ଶାଶୁ ଘରକୁ ଆସିକି ଏପଟ ଚାଲିଚଳନ ସବୁ ଜିନିଷ ଖାଦ୍ୟ ପେଠୁ ଆରମ୍ଭ କରିକି ବସିବା ଉଠିବା ବି ଅଲଗା ଆମ ଘର ଆଉ ଆଙ୍କ ଘର ଭିତରେ କିନ୍ତୁ ଗୋଟେ ଝିଅକୁ ନିଜକୁ ଖାପ ଖୁଆଇବାକୁ ପଡୁଛି ଆମେ ବେ ଆସିଲେ ଗୋଟେ ଜାଗାରୁ ଗୋଟେ ଜାଗାକୁ ଆସିଲେ ତ ସେଇ ଜିନିଷରେ ଯେତେବେଳେ ଶାଶୁଘର ଲୋକ ଆମ ମାନଙ୍କୁ ସହଯୋଗ କରିବେ ସେ ଜିନିଷଟା ଆମକୁ ଆମକୁ ସୁବିଧା ହଉଛି ଯଦି ଯୋଉ ଗୋଟେ ଅଛନ୍ତି ବହୁତ ଜଣ ଶାଶୁଶ୍ୱଶୁର ସହଯୋଗ କରିବେନି ୟା କଲାନି ସେୟା କଲାନି ତାଙ୍କ ମା ଶିଖେଇନାହାନ୍ତି ବାପା ଶିଖେଇ ନା ଏମିତି ବହୁତ ପରିବାର ରେ ହଉଛି ଯୋଉମାନେ ଅଶିକ୍ଷିତ ଶିକ୍ଷିତ ଅଶିକ୍ଷିତ ଶିକ୍ଷିତ ବି କିଛି ନାହିଁ ହଁ ମାନସିକ ନିର୍ଯାତନା ଦିଅନ୍ତି
ଜିନିଷ କାରଣ ଗୋଟେ ଝିଅ ସେ ସେ କିଛି ଜାଣି ନଥାଏ ନା ପରିବାରର ରହଣୀ ସହଣୀ କେମିତି ତ ଆପଣ ହଁ ଆଉ ଆପଣ ତାକୁ ଇଏ କରିବା ଦରକାର ତାକୁ ବୁଝେଇବା ଶିଖେଇବା ଦରକାର କାରଣ ସିଏବି ଆପଣଙ୍କ ଘରେ ସଦସ୍ୟ ହେଲାଣି ଘରର ସିଏ କୋଉ ପର ଝିଅ ନୁହେଁ ମୁଁ କହିବା କଥା
ସେ କୁହନ୍ତି ପରଝିଅ ଆସିଲା ଆମକୁ ଇଏ କରିଦବ ଆମ ପୁଅକୁ ବ ତେଇ ଦବ ସେ ସବୁ ନାଇଁ ଆମେ ଯେତେବେଳେ ସେମାନେ ବୁଝିବା ଦରକାର ବି ଯୋଉମାନେ ଏମିତି ବ୍ୟବହାର କରନ୍ତି ଆମେ ଗୋଟେ ଝିଅକୁ ପର ଝିଅକୁ ଆଣୁଛେ ତ ତାକୁ ଆମେ ନିଜର ବୋଲି ଭାବିଲେ ହିଁ ସେ ଘରଟା ଠିକ୍ ଚାଲିବ ତାକୁ ଆମେ ସବୁବେଳେ ଭାବିବେ ସିଏ ପରଝିଅ ସିଏ ପରଝିଅ ତାହେଲେ ସେଇ ପଏଣ୍ଟ ରେ ସବୁ ଜିନିଷ ଟା ଆଉ। ଖରାପ ହେଇଯାଏ ତ ଗୋଟେ ଝିଅ ଯେତେବେଳେ ଆସିବ ତାଙ୍କୁ ଯଦି ନିଜ ଝିଅ ଭାବିକି ସବୁ ଜିନିଷ ତମେ କଣ ଜା ଘରେ ବି ଝିଅ ଥାଉଛନ୍ତି ସେମାନଙ୍କୁ କଣ ବାପା ମା ଚଳାନ୍ତିନି କି। ଚଳାନ୍ତି ସେ ତ କିଛି କାମ ଜାଣିିନଥିବ କି ଆଜିକାିକା ପିଲାମାନୋନେ ବି ଆମେ ବି ଯେବେ ଘରେ ଥିଲୁ ଏତେ ବି କାମଧାମ କରିନଥିଲୁ ଏତେ ରୋଷେଇ ସବୁ ଆମ ମା ମାନେ ଆମ ମାନଙ୍କୁ ମିନିମମ୍ ଜିନିଷ ଶିଖାନ୍ତି। ତ ଡେଥ୍ ଜିନିଷ ବି ମାନେ ଗର୍ଭୀର ଜିନିଷ ଯେମିତି ହେଲା ବଡ ପୂଜା ବିିଧି କରିବା। ପିଠା ପଣା କରିବା ଘର ରହଣିୀ ସହଣୀ। ସବୁ ଜିନିଷ ଜାଣିବା ପାଇଁ କିଛି ନହେଲେ ବର୍ଷ ଦିଇ ବର୍ଷ ମିନିମମ୍ ଦରକାର ଭଲ ଭାବରେ। ଆମ ଯଦି ଭଲ ଭାବରେ ସେମାନେ ମାନେ ଆମକୁ ଦେବେ ଭଲରେ ସି ଶିଖେଇବେ ତାହେଲେ ଆମେ ମାନେ ଶ ସିଖିପାରିବା ଆଉ ପ୍ରଥମରୁ କହିବେ ଏୟ ଜାଣିନାହାନ୍ତି ସେୟା ଜାଣିନାହାନ୍ତି। ତ ସେଇ ଜାଗାରେ ଆଜିକାଲି ତ ଡେଲି ଡେଲି ମାନେ ପ୍ରତି ଦିନ ଏ ଖବର ମିଳୁଚି ଏବେ ଉ ମାନେ ଏଇଟା ଏଇଆହେଲା। ନାରୀ ନିର୍ଯାତନା ଯୋଉ ହୋଉଚି ମାନସିକ ନିର୍ଯାତନା ହୋଉଚି। ଏଇସବୁ ବୋହୁତ କେସ୍ ବି ହୋଉଚି ଏଇ ଉପରେ ବି।
କଣ ଶୁଣି ଆପଣଙ୍କ ଗୋଟେ ଝିଅଟେ ବି ଅଛି ଛୋଟ ଝିଅଟେ? କେ କେତେ ବସତି ମାସ ହେଇଥାନ୍ତୁ।
ଏବେ ତାକୁ ଏଗାର ମାସ ଚାଲୁଛି।
ଓହୋ ହୋ ତାରେ ବର୍ଷେ ହେଇଯିବ ଆର ମାସ ଆଢ଼କୁ ବି।
ହଁ ଜୁଲାଇ ଅଠେଇଶ ରେ ତାର ବର୍ଷେ ହବ ତାକୁ।
ହୁଁ ଜନ୍ମଦିନ ଆଉ କେମିତି କଣ ପାଳନ କରିବା ଭାବିଛନ୍ତି
ମୁଁ ବି ତ ଭାବୁଛି ଆଜିକାଲି ଦେଖନ୍ତୁ। ଯୌଥ ପରିବାର ଇଏ ରହିଲେ ବି ମାନେ କଣ ବୋହୁତ ଜିନିଷକୁ ମ୍ୟାନେଜ କରିବାକୁ
ମୁଁ ପଚାରିଛି ଆପଣ ଘରେ ପାଳନ କରିବେ।
ନାଇଁ ତ ଆମର ମନ୍ଦିରରେ ହୁଏ। ମନ୍ଦିରରେ ହୁଏ ଆମର ତାର ପ୍ରଥମ ଇରେ ତାର ସ୍ଵର୍ଣ୍ଣ କ୍ଷେତ୍ରରେ ଯୋଉ ହବ ତାର ମନ୍ଦିରରେ ହବ ମନ୍ଦିରରେ ଭୋଗ ବି ହବ। ଯାହା ଆମର ଅତିଥି ଯିଏ ଆସିବେ ସେ ମନ୍ଦିରକୁ ଆସିବେ ପ୍ରଥମ ଟା ଆମ ଘରେ ପ୍ରକୃତରେ ଜନ୍ମଦିନ ନାହିଁ। କେବଳ ଜନ୍ମଦିନ ଟା ପ୍ରଥମ ଜନ୍ମଦିନ ଟା ପାଳନ କରାହଏ କାହିଁକି ଗୋଟେ କଥାରେ ନଥା ଏ ପୂର୍ବରୁ ଯଦି କାହାର କିଛି ଗୋଟେ ଅସୁବିଧା ହେଇଯାଇଥିବ ସେଇ ଦିନ ଟାକୁ ପାଳନ କରନ୍ତିନି। ସେମିତି କିଛି ଅସୁବିଧା ହେଇଛି ଯେହେତୁ ଜନ୍ମଦିନ ତ ଆଯି କାଲି ସମସ୍ତେ ସେ କରୁଚନ୍ତି ଯୋଉ କେକ୍ କାଟୁଚନ୍ତି ସାଙ୍ଗସାଥି କୁ ଖାଇବାକୁ ଦୋଚନ୍ତୀ ଏଇ ସବୁ କରୁଚନ୍ତି ଯୋଉ ତାକୁ ମାନେ ଆଜି ଧର ଜନ୍ମଦିନ ତମେ ଦିନେ ତା ପରଦିନ କରିବ ଜନ୍ମ ଦିନ ଟାକୁ ସେଇ ଦିନ କରିବ ନାହିଁ। କିନ୍ତୁ ପୂର୍ବରୁ କଣ ଗୋଟେ ରହି ଯାଇଛି ଘରେ ବୋଧେ।
ହୁଁ ହୁଁ।
ସେଇଥିପାଇଁ ଜନ୍ମଦିନଟା ହୁଁ। ଜନ୍ମ ପ୍ରଥମ ଜନ୍ମଦିନ ଯେବେ ଜନ୍ମ ହେଇଥିଲା ହବ ତାର। ଶ୍ୱର୍ଣ୍ଣକ୍ଷେତ୍ର ତାପରେ ଯୋଉ ଦ୍ଵିତୀୟ ବର୍ଷ ବେଳକୁ ତା ଜନ୍ମଦିନ ଟା ମାନେ ଗୋଟେ ଦିନ ପରେ ହିଁ କରାହବ ସେଇ ଦିନକୁ ହବନି।
ହଁ। ସେମିତି ମୋର ବି ମାନେ ଆମର ବି ଅଛି ମୁ ଜନ୍ମ ହେଇଥିଲି ସେ ତିଥିରେ ନ ପାଳନ କରିକି ଅନ୍ୟ ତାରିଖରେ ପାଳନ କରନ୍ତି କାରଣ ଆମର ମନାଯାଏ ଯେ ଦେହ ଖରାପ ହୁଏ ବୋଲି।
ଏକୋଉଶିଆ ନାହିଁ ଛୁଆଙ୍କର ଏକୋଉଶିଆ କରନ୍ତିନି। ମାନେ ଏକୋଇଶି ଦିନ ପରେ ଯାହା ମିଠା ବାଣ୍ଟି ଦେବେ। ଘରେ ଯୋଉ ସତ୍ୟନାରାୟଣ ପୂଜା ହୁଏ ଏଇ ସବୁ ମୋ ବାପ ଘରେ ନାହିଁ। କିନ୍ତୁ ଏଇ ସବୁ ଶାଶୁଘରେ ଅଛି ସମସ୍ତଙ୍କ ଘରର ନିୟମ ନୀତି ଅଲଗା। ପୂଜା ବିିଧି ଅଲଗା କାହାର କେମିତି ନିୟମ କରନ୍ତି ଆଉ।
ହଉ ହଉ ମ୍ୟାଡ଼ାମ ମତେ ଖୁସି ଲାଗିଲା ଆପଣଙ୍କ ସହିତ ଟିକେ କଥାବାର୍ତ୍ତା ରଖୁଛି ତାହେଲେ ଆଜ୍ଞା, ଆଜ୍ଞା ଧନ୍ୟବାଦ।
ଧନ୍ୟବାଦ।